ଏଇଠି ବସି ଖାଉଚି ଆଉ।
ହଁ ଘରୁ
ଆ ଚାହା ବିସ୍କୁଟ୍।
ରୋଷେଇ ବାସ ସରିଲାଣି।
ଏଇନା ମେ ସନ୍ଧ୍ୟା ହେବା ଆଗ ଗୋଟେ ସନ୍ଧ୍ୟା ଖାଦ୍ୟ ଖାଇବୁ, ତାପରେ ଯାଇ ରୋଷେଇ।
ଆଉ ଠାକୁର ଫାକୁର ପୂଜା ସନ୍ଧ୍ୟା ବୋଧେ ଏବେ ଶଇଲା।
ହୁଁ। ସନ୍ଧ୍ୟାବେଳେ, ସନ୍ଧ୍ୟାବେେଳେ ପୂଜା କଲି ଠାକୁରଙ୍କରେ ପ୍ରାର୍ଥନା ଟିକେ କଲେ ଆଉ ତାପରେ ଭାଗବତ ଆଜି ତ ଗୁରୁବାର ଭାଗବତ ପଢି ପଢିଲେ
ହଁ
ହୁଁ ଆଉ ତାପରେ ସବୁଦିନ କଣ କି ସବୁ ହଁ ସବୁଦିନ କଣ କି ଠାକୁର ଘରୁ ଠାକୁରଙ୍କର ଟିକେ ଫୁଲ କାଢିଦିଏ।
ଠାକୁରଙ୍କ ଫୁଲ କାଢି ଦିଏ ଆଉ ତାପରେ ଠାକୁରଙ୍କୁ ପୋଛାପୋଛି କରିକି
ଆସେ ହେରି। ଆଉ ଆଜି ତ ଗୁରୁବାରେ ଆଉ ଆଉ ଆଜି।
ଉ ଆଜି କିଛି ହେଇଯିବ ଠାକୁରଙ୍କ କାଢି ଫୁଲ କାଢିଲେନି ଆଉ ଫୁଲ କାଢିନ କାଢିନି
ହଁ ନାଇଁ ମୁଁ ଜଣେ ମନା କଲେ ତ ସେବେଠୁ କାଢୁନି ଆଉ
ନି ଆଉ ହଁ ସବୁ ଦିନରେ ବେଶୀ ସଫାଶୁତର ମୁଁ କିରିଦିଏ। ଆଉ ଯୋଉ ଁ ଓହୋ ଆଉ। ଆଉ ସନ୍ଧ୍ୟାବେଳେ ତମ ଖାଇବା ପିଇବା ସାରିଲାଣି? ହୁଁ।
ପୁଅ କେତେବେଳୁ ସ୍କୁଲରୁ ଆଇଲା?
ପୁଅ କେତେବେଲୁ ସ୍କୁଲରୁ ଆଇଲା ଏ ପଇଁଚାଳସିରେ।
ଏତେ ଲେଟରେ।
ବସ ବୁଲି ବୁଲି ଆଉଛି ତ।
ବସ ବାଲାକୁ
ସେ ବସ ବାଲାକୁ କହୁନ। ତା ବାବା ଆସିଲେ ଯିବେ କଂପ୍ଲେନ୍ ଦବାକୁ।
ହୁଁ।
ତମେ ତମର ଆ
ହୁ ତମେ ତମ ରାସ୍ତା ପାଇଁ ପଇସା ଦଉଛ ତମେ ଆଣ ଠିକ ଟାଇମ ରେ ଛାଡିବ ନା ନାଇଁ ବସରେ ବହୁତ ପିଲା ଯାଉଛନ୍ତି ନା।
ହୁଁ।
ଆମର ଦଶ ପନ୍ଦରଟା ବସ ନହଲେ କଣ ଗହଳିକି ହୁଁ ସେ ଅନୁସାରେ ପିଲା ଜାଉଛନ୍ତି ଛାଡି ଛାଡିକି ଆଉଛି ଆଉ। ହୁଁ।
ତଥାପି
ତଥାପି କୁହ ଟିକ ଯାଇଲାନି
ହୁଁ ହୁଁ।
ଆଉ ସ୍କୁଲରେ
ଆ ସ୍କୁଲରେ ସବୁ ପଢା ସେଆଇଲା ତ ଗଲା ଖାଇକି ଆଉ ପଚାରିନି ଆଇଲେ ପଚାରିବି କଣ ପାଠ ପଢା ଦିଆ ହେଲା କଣ କହିବ।
ହ
ପୁଣି ଆସିକି ଟ୍ୟୁସନ୍ ପଳେଇଲା?
ହଁ।
ଟ୍ୟୁସନ କେତେବେଳେ ଫୁଣି?
ଟ୍ୟୁସନ କେତେବେଳେ ଫୁଣି? ଟିଉସନ୍ ସାଢେ ଛଅଟାରୁ ସାଢ଼େ ଆଠଟା ବୋଧେ। ଘରେ ଆସିକି ପହଞ୍ଚିଲାବେଳକୁ ନଅଟା।
ଏ ଲେମ୍ବୁ ଝୋଳ।
ଆଁ ପିଲା ଭାରି କଷ୍ଟ ତାକୁ କିଛି ଲାଗୁନି ସେ ଆକ୍ଟିଭ ଅଛି।
ଯାହା ହୋଉ ଭଲ ଆଉ।
ଯାହା ହୋଉ ଭଲ ଆଉ।
ଓହୋ। ମୁଁ ପା ଏଇନା ଟିକେ ନାକୁ ଏଇ ଆୟୁର୍ବେଦିକ ଚାହା ଟିକେ କରି ପିଉଛି।
ହଁ।
ହୁଁ।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
ଏଇ ବରୁଣେଇ ଯାଇଥିଲି ତ
। ସେଇଠି ତ ଭଲ ଭଲ ଜିନିଷ ପଡ଼ିଥିଲା।
ସେଇଆକୁ ନେଇକି ଆଇ
ସେଇଆକୁ ନେଇକି ଆଇଛି ଯେ ସେଇଥିରେ ଚାହା ପଡ଼ିଥିଲା ତ ନେଇକି ସେଉଠୁ ପିଉଛି ଆଉ। ଆଉ ପୁଣ କେତେବେଳେ ପଳେଇଲୁ?
ହଁ ଗଲି ନା।
ଗଲି ନା ତୁ ଜାଣିନୁ। ଆ ତ ତତେ ତ ଡାକିଲି ତୁ ମନା କଲୁ ଆମ ପିଲାମାନଙ୍କୁ ନେଇକି ପଳେଇଲି ଆଉ।
ହଉ ବରୁଣେଇ ରେ ବଢ଼ିଆ ବଢି଼ଆ
ବରୁଣେଇ ରେ ବଢ଼ିଆ ବଢ଼ିଆ ମାନେ ପଡିଥିଲା ଦୋକାନ ବଜାର ବଢ଼ିଆ ପଡ଼ିଥିଲା।
ଆ ବରୁଣେଇଙ୍କର ସେମିତି ବହୁତ ମହିମା ସେ ଠାକୁରାଣୀଙ୍କର। ରଜ ଟାଇମ୍ ରେ ଟିକେ ଯିଆ କଥା ନା।
ରଜ ଟାଇମ ରେ ଟିକେ ଯିଆ କଥା ନା।
ତୁ ଦେଖିଛୁ ଟି?
ବୁଲିକି ପଳେଇ ଆଇଲ। ନାଇଁ ମୋ ଭଉଣୀ କହିଥିଲା ନବାକୁ ଯେ ।
ମନା କଲା?
ମନା କଲା?
ହ୍ୟାଲୋ।
ହ୍ୟାଲୋ? ହଁ ମନା କଲା। ଭଉଣୀ ମନା କଲା ତ ତତେ? ହଁ। ଆଉ ରଜ ରେ କୁଆଡ଼େ ଗଲନି ବୁଲିବାକୁ? ଯାଇଥିଲୁ ।
କୁଆଡ଼େ ଯାଇଥିଲ?
କୁଆଡ଼େ ଯାଇଥିଲ? ପୁରୀ ସମୁଦ୍ର ଯାଇଥିଲି ଆଉ।
ଜଗନ୍ନାଥ ଦେଖିଲ?
ଜଗନ୍ନାଥ ଦେଖିଲ? ନାଇଁ ଜଗନ୍ନାଥ ମନ୍ଦିର ଗଲେନି ବା।
ଆଉ ପୁରୀ ସମୁଦ୍ର ତ ଯାଇଥିଲ ମାତା ମଠ ଗଲନି ବୁଲିବାକୁ ସେଇ ସମୁଦ୍ର କୂଳରେ।
ମାତା ମଠ ଗଲିନି ଆଉ। । ଗଲନି କେମିତି? ଆଉ କେତେବେଳେ ଯିବା ଆଉ।
ହୁଁ ମା ତା ମଠ ବଢ଼ିଆ ହେଇଚି ତା ଭିତରେ। ମାନେ ଜଗନ୍ନାଥଙ୍କର ପୁରା ଦଶ ଅବ ତାର ତା ଭିତରେ ଅଛନ୍ତି ଆଉ
ରେ ଅଛନ୍ତି ଆଉ
ଯାଇଥାନ୍ତ ନା ଯାଇଥ କଣ କହିଲ?
ମୁଁ ଜାଣିନି ତ ଦେଖିବା ।
ହଉ ଜାଣିନ, କାହା ସାଙ୍ଗେ ଯାଇଥିଲ?
କୁଆଡେ଼?
ଆ ଏଇ ଯୋଉ ଯାଇଥିଲୁ ସମୁଦ୍ର କାହା ସାଙ୍ଗରେ ଯାଇଥିଲୁ ବା?
ଭାଇ ସାଙ୍ଗରେ ଯାଇଥିଲି ଭାଇ, ଭାଉଜ
ଭାଇ ଭାଇ ବି ଜାଣିନି କି ମାତାମଠ କଥା?
ଆମେ ସମୁଦ୍ରରେ ବୁଡ଼ି ବୁଡ଼ି ଆଇଲା ବେଳକୁ ଡେରି । ହଁ ବା।
ହ୍ୟାଲୋ?
ହାଲୋ।
ସମୁଦ୍ର ପାଣିରେ ପୁରା ସେଇଠୁ ବାଲି ଆଣିକି ଆସିବ ପୁରୀର ବାଲ୍ଟି ଭିତରେ ପକେଇ ଦେଇକି ହାତ ବୁଳେଇଥିବ ସେ ପୁରା ଏକାଥରେ ସୁଦର୍ଶନ ଚକ୍ର ହେଇଯିବ।
ହୁଁ।
ଆଁ? ହଁ ବା ଆ ଠାକୁରଙ୍କର ବହୁତ୍ ମହିମା ନୁହଁ କି ଜଗନ୍ନାଥଙ୍କର। ହଁ ଆଉ ଆଇ ଚିଲିକା ଫିଲିକା ଖରାଦିନେ ଗଲୁନି ବୋଧେ?
ନା।
ଉଁ?
ନା ଯାଇନି ନା।
ତୁ କହୁଚୁ ହେଲା।
ହଁ ଯାଇନି, ଯିବା କେତେଳେ ଆଉ।
ଆଉ ଚିଲିକା ହଁ ଯିବା କଥା ନା।
ହଁ ଯିବା କଥା, ହଁ କେ ତ ଯିବ ସମୟ ହଉ।
ହଁ ପାଣି ଭିତେରେ ପୁରା ଯିବ ଡଙ୍ଗାରେ ବସିକି ଆଉ।
ହାଲୋ।
ହୁଁ।
ହୁଁ। କାଳିଜାଈଙ୍କ ପାଖୁକୁ ଯିବ ପୁରା ଡଙ୍ଗାରେ ବସିକି ବଢିଆ ଲାଗିବ ଆଉ। ସେତେବେଳେ ଯୋଉ ଆମ ପାଖେରେ ଥେଲା। କାଳିଜାଈ ଗୀତ ଟା। ହାଲୋ, ଯୋଉ କବିତା ଗୋଟେ ଥିଲା କାଳିଜାଈ ବା। ଆଉ ବଢିଆ ଲାଗୁନି ସେ ଗୀତ ଟା? ହୁଁ, ପଢିଚୁଟି ହୁଁ। ହୁଁ। ବଢିଆ ଲାଗେ?
ହଁ-ହୁଁ ବଢିଆ ଲାଗେ।
ଦେଖିଚୁ ଟି, ଭଲ ଲାଗେନି? ହଁ।
ହଁ ବଢିଆ ଲାଗେ ବା। ହୁଁ। ଆଉ କୁଆଡେ-କୁଆଡେ ବୁଲିଲ?
ଚିଲିକା ଯିଆ। କଣ କହୁଚୁ?
ଆଉ କୁଆଡେ ଗଲ?
ଆମ ଏଇଠି ଡମଣେଇ ମନ୍ଦିର ଯିବୁ ବଢ଼ିଆ ଲାଗିବ, ଡମଣେଇ ମନ୍ଦିରରେ ବଢିଆ ଠାକୁର ଠାକୁରାଣୀ ଅଛନ୍ତି ସବୁ ଦେଖିବୁ। ହେଲା ମତେ-ମତେ ତମ ଘର ଆଡେ ଟିକେ ଡାକୁନୁ। ଆଁ? ହଁ ଡାକୁନୁ ତ ମତେ କେତେବେଳେ ଆଉ ଡାକିଲେ ସିନା ମୁଁ ଟିକେ ଯା ଯାଉଚି ତ ଆଉ କାଇଁ
ହଉ ହଉ ରଖୁଚି ଆଁ ପଛେରେ କଥା ହେବି ଆଉ।
ହୁଁ।